ହଁ, ହ୍ୟାଲୋ, ହ୍ୟାଲୋ! ହଁ, କୁହନ୍ତୁ।
ତଲଲ୍।
ଗଳାଝୁନ୍ କଣ କରୁଛନ୍ତି?
ଏଇ ଏବେ ପୁଅ ଆସିଲା ତ ସ୍କୁଲ ରୁ! ତାକୁ ଖୁଆଇକି ଶୁ ଉଆଇ ଦେଉଥିଲି ଆଉ।
ଓହୋ! କୋଉ କ୍ଲାସ୍ ପଢୁଚିକି ପୁଅ?
ଏ ପୁଅ ଏଲ୍ କେଜି।
ହ ହଁ।
ଏଇ ବର୍ଷ ତାର ଆଡମିସନ୍ କଲୁ। ଫାଷ୍ଟ ଏ ବର୍ଷ ଯାଉଛି ସେ।
ଆଚ୍ଛା ଆଚ୍ଛା।
ହଁ, ରୋଷେଇ ତ କେତେବେଳୁ ସ ସଲା। ନାଇଁ ମ, ବର୍ଷା ଆମ ଆଡେ ପନ୍ଦର ଦିନ ହେଲାଣି ହେଇନି।
ଆଚ୍ଛା, ହେତେବେଳୁ ବର୍ଷା ହଉଛି ଯେ, ଏବେ ଜଷ୍ ଛାରଲା ଆମର।
ହଁ, ଯାହା ହଉ ବର୍ଷା ହଉଛି ମାନେ ଭଲ। ଆମର ତ ଏପଟେ ଯୋଉଁ ହଁ, ଚାଷ କରିବା ପାଇଁ ଯଉଁ ତଳି ପଡ଼େନି! ଆଜି ଯାଏଁ ତ୍ ତଳି ବି ପଡ଼ିନି ଆମର। କଣ କରିବ! ବର୍ଷା ତ ହଉନି ଟୋଟାଲି ଆଉ କେମିତି ତଳି ପକେଇବେ?
ଓହୋ ଆମ ଆଡ ତ ହଉନଥିଲା ଏବେ ଆଜି ପରା ହଉଛି ଦଶଟାରୁ ହେଲେ ଯେ ଏବେ ସରଲା। ସେଇଟା ଆଇଥିଲୁ ଗୋଟେ ଜାଗାରେ ହଁ।
ଯାହା ହଉ ଭଲ ପାଗ ଦେଇଦେଲା ଆଉ ଚାଷବାସ ପାଇଁ ଭଲ ହବ।
ହଁ ହଁ।
ଆଉ ମତେ ଏପଟେ ଆଉ ମୋର ଆଜି ଓଷା ବରା ଯେ ପୂର୍ଣ୍ଣମୀ ନୁହେଁ କି ସ୍ନାନ ପୂର୍ଣ୍ଣିମା ଆଜି। ହଁ ମୋ ପୁଅ ପାଇଁ କରେ ତ ପୂର୍ଣ୍ଣମୀ।
ଆଚ୍ଛା।
ମୋର ଆଜି ଉପବାସ। ଆଉ ଘରେ ତ ସମସ୍ତେ ଖାଇସାରିଲେଣି ସାର୍ ଅଫିସ ପଳେଇଲେଣି ଆଜ୍ଞା ଆଜି ଟୁ ସନଯିବିନି ନା ବ।
ଆପଣ ଖାଇସାରିଲେଣି?
ନାଇଁ ଏବେ ଖାଇନି ଘରକୁ ଯିବି। ଏ ସାଙ୍ଗ ଅଫିସ ରେ ଆସିକି ବସିଚି ବର୍ଷରେ ଓଦା ହୋଇ ଯାଇଥିଲ ତ।
ଘରକୁ ଯାଇନାହାନ୍ତି ଗଲେ ଖାଇବେ।
ହଁ ଗଲେ ଖାଇବୁ ଠିକ୍ ନାହିଁ ଗଲେ ଖାଇବୁ ନହେଲେ ଏଠି ସାଙ୍ଗ ଟା କହୁଛି ମଗେଇଦବ ମୋମୋ ମିଶିକି ଅଫିସ ରେ ହିଁ ଖାଇଦବୁ।
ହଁ ବର୍ଷା ହଉଛି ତ ଯାଇପାରିବେ କି ନାହିଁ ଖାଇଦେବେ ଆଉ।
ହଁ ହଁ।
ଆଉ ଘରେ ସ ହଁ ରଜ ଜ ଆମ ଏଇଠି ବହୁତ ବଢ଼ିଆ ହୁଏ।
ଆଛା।
ଆଜି ଟିୟୁସନ୍‌ ଯିବି? ଆମର ଏପଟେ ରଜ ଟା ବହୁତ ଭଲ ପାଳନ୍ତି।
ହଁ ହଁ ରଜ-ରଜ ମହୋତ୍ସବ ହୁଏ ଆଉ।
ରଜ ମହୋତ୍ସବ ହୁଏ ଆମ ଘରେ କଣ କହିଲେ ଯେଉଁ ବାହା ହେଇଯାଇଛନ୍ତି ନଣନ୍ଦ ନ୍ଦ ସବୁ। ଆଉ ସେମାନେ ଆସନ୍ତି ଆମ ଭଣଜା ଭାଣିଜୀ ସବୁ ଆସନ୍ତି। ଆମର ବୋଲି ନୁହଁ ଗାଁ ସାରା ସବୁ ହାଉସଫୁଲ ହେଇଯାଏ। ସମସ୍ତଙ୍କ ଘରେ ହଁ ହଁ। ଆଉ ଭଲ ସେେ ରଜଟା ଏଠି ମନାନ୍ତି ମୁଁ ତ ଆମ ଗାଁକୁ ବି କେବେ ରଜରେ ଯାଇନି। ସିଆଡ଼େ ଏତେ ଭଲ କରନ୍ତିନି। ଏଠି ଶାଶୁଘରେ କାମ କଲେ ବି ସୁଦ୍ଧା ଏଠି ଖୁସି ଲାଗେ।
ଯେହେତୁ ପ୍ରୋଗ୍ରାମ ଟା ହୁହେ ଘରର ସମସ୍ତେ ଆସନ୍ତି ଗୋଟେ ଫ୍ୟାମିଲି ଗେଟ ଟୁଗେଦର ହେଇଯାଏ ରଜକୁ ଆଉ।
ହଁ ପ୍ରୋଗ୍ରାମ ତ ପିଲାମାନେ ଯାଆନ୍ତି ଡ୍ୟାନ୍ସ ଫାନ୍ସ କରନ୍ତି ମୁଁ କେବେ ଯାଇନି ସେଠିକି ଦେଖିବା ପାଇଁ। ଯାଇନି ତଥାପି ମତେ ଘରେ ରହିଲେ ଏଇଠି ରହିଲେ ଭଲ ଲାଗେ।
ଆମ ଘରଟା ଟିକେ ଆମ ବାପଘର ଯେଉଁ ଆମ ଘରଟା ଟିକେ ଏକୁଟିଆ ତ। ସେଠି ବି ରଜ ଭଜ ଏ
ମନାନ୍ତିନି ଭଲସେ ତ ଯିବା ପାଇଁ କେବେ ଇଚ୍ଛା ହେଇନି ଆଉ ଭଲ ଲାଗେନି ତ।
ଆ-ଆପଣଙ୍କ ସେପଟେ କେମିତି ମନାନ୍ତି?
ତ ସେଇ ପ୍ରୋଗ୍ରାମ ଫୋଗ୍ରାମ ହୁଏ କିନ୍ତୁ ଆମ ଫାମିଲିରେ ସେଲିବ୍ରେସନ କରା ହୁଏନି ଆଉ। ହ
ଆଉ କଣ ଗୋଟେ ଅସୁବିଧା ହେଇଥିଲା ବୋଧେ ଆଉ।
ହଁ। ସେ ଜେଜେମା ଚାଲି ଯାଇଥିଲେ ରଜକୁ ତ ଯେପର୍ଯ୍ୟନ୍ତ ଆମ ଫ୍ୟାମିଲି ଅନୁସାରେ ଆମ ଘରେ ନୂଆ ମେମ୍ବର କେହି ଆସିନାହାନ୍ତି ରଜ ଦିନ
ହଁ ହଁ ସେଟା ସବୁଆଡେ ସେଇ ମାନେ ପ୍ରଥାଟା ଅଛି ମାନେ ଯଦି କିଛି ଅସୁ ଶୁଭ ଗୋଟେ ହେଇଗଲା କୋଉ ଓଷା ବାର ପୂ ଜା ପର୍ବରେ ତାହେଲେ ପୁଣି ସେଇଟା ଗୋଟେ ଶୁଭ କା ମାନେ ଶୁଭ କିଛି ଗୋଟେ ହେଲେ ପୁଣି ସେଇଟା କରାଯିବ। ଆମର ତ ଏପଟେ ହୁଁ। ମୁଁ କହିଲି ଆମର ଏପଟେ ଏଇ ବର୍ଷ ରଜ ଦ ମାନେ ରଜ ତିନି ଦିନି ଯାକ ଏଇ ଗାଁରେ ଅଣସୋଦିଆ ହେଇଗଲା ମାନେ ତିନି ଜଣ ଡେଥ କରିଗଲେ ର
ଏକା ସାଙ୍ଗେରେ?
ଏକା ସାଙ୍ଗରେ ନୁହଁ କିଏ ଏ ଫାଷ୍ଟ ରଜ ହେଲେ କିଏ ଥାର୍ଡ ରଜରେ ହେଲେ ଏପ ଏପଟେ ଚାରିଦିନି ରଜ ମନାନ୍ତି। ଆଉ କିଏ ଫୋର୍ଥ ରଜ ଦିନ ଏମିତି ମାନେ ତିନି ଜଣ ଚାଲିଗଲେ ସେଇ ରଜ ଭିତରେ।
ଆଚ୍ଛା। ହ ହଉ ମୁଁ ତ ବାହାରେ ବି ଥିଲି ରଜକୁ ବାହାରେ ଥିଲି ମାଲକାନଗିରିରେ ଥିଲି।
ହଁ ହଁ। ଆଉ ଗାଁରେ ନଥିଲେ?
ନାଇଁ ନାଇଁ।
ଓହୋ ଏବେ ଆସିଛନ୍ତି ଗାଁ।
ହଁ ଏବେ ଆସିଛି ଆମର ସେପଟେ ସେଣ୍ଟରୁଆ ଚାଲିଚି ତ କାମ ହଉଚି।
ହଁ ହଁ।
ସୋନପୁର ମାଲକାନଗିରି ମୋର ମାସକୁ ଦୁଇ ତିନିଥର ଯିବାକୁ ପଡୁଚି ଆଉ।
ହଁ ହଁ ହଁ। ଅ ନାଇଁ ରଜ କେମିତି କଣ ମା-ମନାନ୍ତି ଭଲ ମନାନ୍ତି କି ନାଇଁ?
ହଁ ଭଲ କିଛିଟା ଆମ ସାଇଡି ମାନେ ପଞ୍ଚାୟତ ପାଖେରେ ସେମାନେ ପୋଗା ଗ୍ରାମ କରନ୍ତି ଭଲ। ଆମ ପଞ୍ଚାୟତରେ ଏମିତି କିଛି ହୁଏନି।
ହୁଏନି ହଁ ହଁ। ଉଁ ଆମର ଏଇଠି ବହୁତ ଭଲସେ ହୁଏ। ହୁଏ ଯୋଉ ବେଲବାହାଳି ଆମେ ଯାଇ ଥିଲୁ ଗଲା ବର୍ଷ ଯାଇଥିଲୁ ଏ ବର୍ଷ ଯାଇପାରିଲୁନି ଆଉ। ସେଠି ଭଲ ମନାନ୍ତି।
ଆଜ୍ଞା।
ମୁଁ କହିଲି ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ। ଘର କାମ ଟିକେ ଚାଲିଚି ଆଉ ଉପର ଘର। ଆମ ଆମେ ତିନି ଆମେ ଫ୍ୟାମିଲିରେ ତିନି ଜଣ। ବାପା, ମାଆ, ବଡ ଭଉଣୀ ଆଉ ଆମେ ଦି ଭାଇ।
ହଁ ହଁ।
ଦିଦିଙ୍କର ମ୍ୟାରେଜ ସରଚି ଆମେ ଦି ଜଣ ଅଛୁ ଆଉ।
ହୁଁ ହୁଁ ହୁଁ ଘର ଫର ହେଇ ସାରିଲେ ମ୍ୟାରେଜ କରିବେ ଆଉ ନାଇଁ କି?
ହଁ ଏଇ ଆର ବର୍ଷ ଆଡୁକୁୁ ଯାହାହେଲେ କରଦେବେ ଲାଗୁଛି।
ମାନେ ପୁଅ ଭିତରେ ଆପଣ ବଡ ନା ଭାଇ ବଡ?
ମୁଁ ବଡ଼।
ଓହୋ ବଡ ମାନେ ଆପଣ ଆଗେ ଏ ଆପଣଙ୍କ ପାଳି ପଡିବ ଫାଷ୍ଟେ ଆଉ।
ଏଇ ବର୍ଷ କହିଥିଲେ ଯେ ମୁଁ ସାଇଡି ହେଇକି ରହିଛି।
ହଁ ହଁ। ଏଇ ଘର ପାଇଁ?
ଘର ପାଇଁ କଣ ମଜା ଆଉ ଟିକେ ବୁଲାବୁଲି କରିବ ଆଉ।
ବାହାଘର ପରେ ବି ତ ବୁଲାବୁଲି କରିହବ।
ବାହାଘର ପରେ ଆଉ ଏତେ ଫ୍ରିଡମ ମିଳିବ କି ଯୁଆଟା ଗଲେ
ଏଇଟା ଯିଏ ଭାବନ୍ତି କାଇଁ ହିଁ ପଚାରିବେନି। ତାଙ୍କୁ ବି ନେଇକି ଯିବେନା ସାଙ୍ଗରେ।
ନାଇଁ ନାଇଁ ମାନେ ତ ସାଙ୍ଗସାଥିରେ କୁଆଡେ ଯିବାକୁ ହେଲେ ଆଉ ସେଟା ତ ଅଲଗା
ହଁ ସାଙ୍ଗସାଥିରେ ଯିବାକୁ ହେଲେ ପଚାରିବା ପାଇଁ କଣ ପଡିବ ସେଇଟା ପଚାରିବା ଦି ଜଣ ଭିତରେ ଅଣ୍ଡରଷ୍ଟାଣ୍ଡିଙ୍ଗ ରହିଲେ କିଛି ପ୍ରୋବ୍ଲେମ ହବନି ଭଲସେ ସଂସାର ଚାଲିବ।
ବ୍ୟାଚଲର ଲାଇଫ ଟା ଏ ବର୍ଷଟା ଏନଜୟ କରିବାର ଅଛି ଆଉ।
ହଁ ହଁ ସି ବି ବ୍ୟାଚଲର ଟେ ବ୍ୟାଚଲର। ବ୍ୟାଚଲର ଲାଇଫ ତ ଆଉ କେବେ ଆସିବନି ନା ଚାଲିଗଲା ପରେ। ଓ ସେ ବି ଗୋଟେ କଥା ଏ ବର୍ଷ ମୁଁ କହିଲି ଏବ ବର୍ଷ ପୁରା ଏନଜୟ କରିଦିଅନ୍ତୁ ବ୍ୟାଚଲର୍ ଲାଇଫଟାକୁ।
ହଁ ପା ସେଇ ଟାର୍ଗେଟ ରେ ଅଛି।
ତାପରେ ତ ଆର ବର୍ଷ ଯେମିତି ହେଲେ ଆ କୋଉଠି ମାନେ ଏବେକା ସିଚୁଏସନ ଯାହା ହେଇଗଲାଣି ଯଦି ଆପଣ ଲଭ କରୁଛନ୍ତି ତ ପୁରା ମାନେ ସବୁ ଠିକ୍ ଠାକ୍ ଯଦି ଲଭ୍ ନ କରୁଛନ୍ତି ତ ସେମିତି କହିବନି ବାହାଘର ହେବ ନହବ ଠିକ ନାହିଁ।
ନା ମ ନ୍ୟୁଜ ଦେଖୁନାହାନ୍ତି ଲଭ ମ୍ୟାରେଜ କେମିତି ମାରି ମୁରା ଦେଇକି ଡ୍ରମରେ ପୁରେଇ ଦଉଛନ୍ତି।
ଛଅଶହ କୋଟି ଟଙ୍କାର ମାଲିକକୁ ପାହାଡ ତଳକୁ ପେଲି ଦିଆ ଲାଇନ ନାହିଁ କି?
ପୁଣି ଏ ଯୋଉ ଯାହା ପାଇଁ ପେଲିଲା ସିଏ ହଉଛି ଗୋଟେ ଛୋଟ ଦୋକାନିଟେ।
ଦୋକାନୀ ଟେ ମାନେ ଲଭ ର ପାୱାର ଟାକୁ ଦେଖନ୍ତୁ ଖାଲି ଟିକେ। ମାନେ ସେ କଥା ନାଇଁ କି ତମେ ଯଦି ବିି ଲଭ କରୁଥିଲ ସେ ପିଲାକୁ ତା ଜୀବନକୁ ନଷ୍ଟ କରିବାରେ କଣ କାମ କାରଣ ଥିଲା ତମେ ତ କହିବାର ଥାନ୍ତ ନା ତମ ଘରେ। କି ମୁଁ ଲଭ୍ କରୁଛି ଆଉ କୁଆଡେ ବାହା ହେବିନି କି କିଛି କିଛି ବି କହିପାରିଥାନ୍ତ କିଛି ବି ବା କରିକି ତମେ ସେଠୁ ବର୍ତ୍ତି ପାରିଥାନ୍ତ ହଁ। ସେଇଠିକି ଯାଇଥାନ୍ତ ଏସବୁ ଠିକ ନୁହେଁ।
ଏଇ କେସ ଗୁରା ଦେଖିକି ପୁରା ଡର ଲାଗୁିଚି ସେ ଆମ ଭାଗ୍ୟରେ ଯଦିଥିବ ଏମିତି ମାରିକି ଡ୍ରମରେ ପୁରେଇଦବ।
ନାଇଁ ସେଟା ତ ଭାଗ୍ୟ ଯିଏ ଯେମିତି ଯିବା ପାଇଁ ଭାଗ୍ୟରେ ଲେଖା ଅଛି ସେ ସେମିତି ହିଁ ଯିବି ଦୁନିଆରୁ। ଆଉ ହଁ ସମସ୍ତେ ସେମିତି ଭାବିଲେ ହବ ଏ କେତେ ପିଲା ସେମିତି ଲଭ୍ କରୁଛନ୍ତି।
ନାଇଁ ଏବେ ଏବେ ରିସେଣ୍ଟ ରିସେଣ୍ଟ ଏଇ କେସ ଗୁଡା ଖାଲି ହଉଛି।
ହଉଛି ହଁ ହଁ ଆଉ ଏବେ ବି ବହୁତ ଦେଖୁଥିବେ ମାନେ ଲୋକ ଗୋଟେ ଲୋକଗୁଡ଼ା ଏତେ ନୃଶଂସ ହେଇଯାଉଛନ୍ତି ତାଙ୍କ ଭିତରେ ମାନେ ମଣିଷ ପଣିଆ ଆଉ ନାହିଁ। ଆଉ କଥା ନାହିଁ ହାତରେ ଆଉ କାମ ନାହିଁ। ସେ ନାଇଁ। ଟୋଟାଲି ଏବେ ଯୋଉ ନିଉୟୁଜ ଦେଖିଲେ ମାନେ ଆଉ ଭୋକ ଶୋଷ ସବୁ କୁଆଡେ ପଳଉଛି।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ହଜବେଣ୍ଡ ଅଛନ୍ତି ଆଉ ଶାଶୁ ମା ଅଛନ୍ତି। ପୁଅ ଝିଅ ସବୁ ଅଛନ୍ତି ଆଉ। ନଣନ୍ଦ ତ ମ୍ୟାରେଜ କରିଯାଇଛନ୍ତି। ଜଏଣ୍ଟ ବୋଲି ଆମେ ଏଇ ପରା ମାନେ ମୁଁ ଉଁ ସାର୍ ହେଲେ ଏକୁଟିଆ ଗୋଟେ ପୁଅ ହଁ। ଆଉ ଶାଶୂମା ଆଉ। ଆମେ ତ ବାପ ମା ଛୁଆ ଏମତି ଆଉ ମାନେ ମୋ ଶା ମୋ ହଜବ୍ୟାଣ୍ଡ, ମୁଁ, ମୋ ଛୁଆ। ଆଉ ଏ ଶାଶୂ ମା। ଆଉ ଶ୍ୱଶୁର ତ ଏ ବର୍ଷ ଡେଥ୍ କରିଗଲେ ଫେବୃଆରୀରେ।
ଆଚ୍ଛା ଆଚ୍ଛା।
ଆଉ ନଣନ୍ଦ ତ ଦି ଜଣ ଥିଲେ ସିଏ ମ୍ୟାରେଜ କରି ଯାଇଚନ୍ତି ଆଉ।
ଜଏଣ୍ଟ ନାହିଁ ଆମର ଛୋଟ ଫ୍ୟାମିଲି।
ଛୋଟ ଫ୍ୟାମିଲି ଭଲ ଫ୍ୟାମିଲି କିଛି ଟେନସନ ନାହିଁ।
ଟେନସନ ନାହିଁ ଏବେ ଟିକେ ଛୁଆଙ୍କ ଟେନସନ, ଛୁଆ ବଡ ହେଇଗଲେ ହେଲା ଆଉ।
ଆ
ଆଉ ଆମେ ତାହାଲେ ଆଉ ପୁଣି ପରେ କଥା ହେବା ହେଲା।
ଆ
ହ୍ୟାଲୋ।
ହଁ ହଁ ଆଜ୍ଞା।